ହାଲୋ।
ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର କୁହନ୍ତୁ।
କଣ କରୁଥିଲେ?
ଏଇ ବର୍ଷା ହେଇଥିଲା ଏଇ ଛା ଠଣ୍ଡା ଠଣ୍ଡା ଆପଣଙ୍କ ସହିତ କଥା ହଉଛି ଆଉ।
ମୁଁ କହିଲି ବର୍ଷା ଯୋଗୁ ନେଟୱର୍କ ପ୍ରୋବ୍ଲେମ ଆପଣଙ୍କର ରହୁଛି। ବର୍ଷା ଯୋଗୁ ନେଟୱର୍କ ପ୍ରୋବ୍ଲେମ୍ ଆପଣଙ୍କର ରହୁଛି। ହାଲୋ। ହାଲୋ। ହାଲୋ ମ୍ୟାଡାମ୍ ଆପଣଙ୍କୁ ମୋ କଥା ଶୁବୁଚି ତ? ହାଲୋ ମ୍ୟାଡାମ୍ ଆପଣଙ୍କୁ ମୋ କଥା ଶୁବୁଚି? ହାଲୋ। ହେଲୋ। ହାଲୋ। ହେଲୋ।
ହାଲୋ।
ହଁ ମ୍ୟାଡମ୍ ଆପଣଙ୍କୁ ମୋ କଥା ଶୁବୁନି କି? ନେଟୱାର୍କ ସ୍ଲୋ ଅଛି?
ନାଇଁ ବର୍ଷା ପାଗ ତ ସେଥିପାଇଁ ଶୁବୁନଥିବ ଯଦି କଥାଗୁରା।
ନେଟୱାର୍କ ପ୍ରୋବ୍ଲେମ୍ ରହୁଚି ବର୍ଷା ଯୋଗୁ ଆଉ ସେଥି ଯୋଗୁ ଶୁବୁନି ଆଉ ମୁଁ ହାଲୋ ହାଲୋ ହେଲିଣି।
ଆଜ୍ଞା ନାଁ ମୋ ଆପଣଙ୍କ କଥା ଶୁବୁଥିଲା ମୋ କଥା ଆପଣଙ୍କୁ ଶୁବୁନି।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କ କଥା ହିଁ ମୋ ପାଖୁ ଶୁବୁନଥୁଲା।
ଆଜ୍ଞା।
ଆଜ୍ଞା ଆପଣ ମ୍ୟାଡାମ୍ ମ୍ୟା ମ୍ୟାଣ ଜାଣିଛନ୍ତି କହିଲେ।
ଆଜ୍ଞା?
ମାଣବସା।
ଆଜ୍ଞା ଆମର ମାଣବସା ଅଛି ସୁଦଶା ବ୍ରତ ଓଷା ବି ଅଛି।
ଆଜ୍ଞା ଆଜ୍ଞା ସେତେବେଳେ ଉଁ ଦେଖିଥେବେ ନାଲି ମାନେ ମାଟି ଘରେ ନାଲି କାନ୍ଥରେ କେମତି ମାଣ ମାନେ ଝୋ ଟି ଚିତା ପକେଇକି କରନ୍ତି ଏ ବେ କିନ୍ତୁ ତ ପକେଇବାକୁ କେହି ପସନ୍ଦ କରୁନାହାନ୍ତି କାହିଁକି ନା ମୂରୁଜ ଇ ମାର୍ବଲ ଘରେ ପକେଇଦେବା ତ କାମ ଶେଷ ମାନେ ଲ
ଆଜ୍ଞା ନାଁ ନାଇଁ ଆମର କିନ୍ତୁ ଆଜ୍ଞା ନାଇଁ ନାଇଁ ଆମର କିନ୍ତୁ ପୁରା ଆଗ ଟାଇପ୍ ର ହିଁ ହଉଚି ଆମର ଗୋଟେ ଦିନ ଆଗୁ
ମ୍ୟାଡ଼ମ୍ ଆପଣ
ଉରୁ ଓ ମାଆଙ୍କର ସବୁ ଦିନ୍ ସେ ଧେଇ ଆଜ୍ଞା। ନାଇଁ ନାଇଁ ଆମର ଏପ ଆଜି ବି ଆମର ଏବେ ବି ଝୋ ଆଜ୍ଞା। ଆମର ଏବେ ବି ଝୋଟି ଚିତା ପଡ଼େ ଆମ ଘରେ ଆମର ମୂରୁଜ ଆମର କେବଳ ଆମର ପ ଚୁକ ଯୋଉ ପାଞ୍ଚ ଦିନି ହୁଏ ଆମର କେବଳ ଚଉଁରାରେ ହିଁ ମୂରୁଜ ପଡ଼େ। ବୃନ୍ଦାବତୀ ମା କେବଳ ବୃନ୍ଦାବତୀଙ୍କ ମା ପାଖରେ ହିଁ ମୃଜ ମୂରୁଜ ପଡ଼େ। ଆଜ୍ଞା।
ମ୍ୟାଡ଼ାମ୍ ଶୁଣ ଆପଣଙ୍କ ଘର କଥା ଆମ ଘର କଥାକୁ କହୁନି। କିନ୍ତୁ ସମସ୍ତେଙ୍କ କଥାକୁ ନେଇ ଇ ଏବେ ଅନଲାଇନ୍ ରେ ସବୁ କିଛି ମଗେଇ ଦୋଉଛନ୍ତି ସେତେବେଳେ ମଣ୍ଡା ପିଠା ଆଉ ମାଣବସାରେ ଚିତା ଏଇ ଦିନଷଟା ବି କମିଗଲାଣି ଧୀରେ ଧୀରେ। ତ ସେତେବେଳେ ଗୋଟେ ପର୍ବ ଆସିଲେ ଲୋକମାନେ ଗାଁକୁ ଆସନ୍ତି ହିରି। ସମସ୍ତେ ମିଳିମିଶିକି ମାନେ ଘରେ ପୂଜା କରନ୍ତି ବହୁତ ଖୁସି ଲାଗେ ସେଦିନ କି ବା ମା ଭାଇ ଭଉଣୀ ସମସ୍ତେ ମିଶିକ ଗୋଟେ ପୂଜା ହୁଏ। ଗୋଟେ ପର୍ବ ଆସୁଥିବ ପିଲା ମାନଙ୍କୁ ଏତେ ଖୁସି ଲାଗୁଥବ ତାର ଆଉ ମାନେ କହିଲେ ଆଉ ସିମା ନାହିଁ। କାଲି ରଜ କାଲି ଦୀପାବଳି କାଲି ରଥଯାତ୍ରା ଆଉ କେତେ ଖୁସି ଲାଗିବ ବହୁତ ଖୁସି ଲାଗେ।
ଆଜ୍ଞା।
ଆଜ୍ଞା।
ଏବେ କିନ୍ତୁ ସେଇ ଜିନିଷଟା ନାହିଁ
ଙ୍କର। ଆପଣଙ୍କ ସେପଟରେ କଣ ସବୁ ପର୍ବ କେମିତି ଚାଲେ କଣ ସବୁ ପୂଜା ପର୍ବ ଅଛି ଆପଣଙ୍କର?
ଆମର ବି ଏଠି ଦୀପାବଳି ଅଛି ଦୀପାବଳିରେ ତ ଅ ଏବେ ବି ଲୋକ ଘରେ ଆଉ ସାଦ୍ଧ ପକଉନାହାନ୍ତି ପୁରୀ ନେଇଯାଉଛନ୍ତି ପୁରୀ ନେଇଗଲେ
ନାଇଁ ନାଇଁ ଆମର ଆମର ଘରେ ପଡେ ଆମର ସେଇ ଯୋଉ କୁହନ୍ତି ପୂର୍ବ ପୁରୁଷଙ୍କ ପାଇଁ ଘରେ ପଡ଼େ।
ଆଜ୍ଞା କିନ୍ତୁ ଆମର ଏ ବି ଘରେ ପଡେ କିନ୍ତୁ ଅଧିକାଂଶ ଲୋକଙ୍କର ଦେଖ ଦେଖିବେ ସବୁ ଗାଁ ହଉ
ତ ମନ୍ଦିର ଆଗରେ ଏବେ ବି ହଉଛି ସବୁ
ଆଜ୍ଞା କିନ୍ତୁ ସେଇଟା ଘରେ ହେଲେ ବହୁତ ଭଲ କାହିଁକି ନା ନାଇଁ ନାଇଁ ସେଇଟା କିନ୍ତୁ ଘରେ ହେଲେ ଭଲ କାହିଁକି ନା ଆମ ଜେଜେବାପାଙ୍କ ଅମଳରେ ସେମାନେ ଘରେ ହିଁ ପକଉଥିଲେ। ସେମାନେ ପୁରୀ ଯିବାର ଉ ସମ୍ଭାବନା ନଥିଲା ଏବେ କିନ୍ତୁ ଗାଡି ମଟର ସବୁ ହେଇଯିବା ହେତୁ ସେମାନେ ପୁରୀ
ଆଜ୍ଞା ଆମେ ବି ଦେଖିଛୁ ଆମ ଜେଜେ ବା ଆମ ଜେଜେ ବାପାମାନେ ପକାନ୍ତି। ନିଜ ପୂର୍ବ ପୁରୁଷଙ୍କର ତାଙ୍କ ବାପ ତା ବାପା ତାଙ୍କ ନାଁ ସବୁ ଧରି ଆଜ୍ଞା ଘରେ। ତାଙ୍କ ନାଁ ସବୁ ଧରି ଡାକନ୍ତି ତାଙ୍କୁ ଡାକନ୍ତି ଆଉ ଏମିତି ସବୁ ପୂଜା ହୁଏ ଘରେ ଆଜ୍ଞା। ଆମେ ସବୁ ଦେଖିଛୁ ପୂର୍ବ ପୁରୁଷଙ୍କ ପାଇଁ ଏସବୁ ଜିନିଷ ଆଜ୍ଞା ଦୀପାବଳିରେ ଦିଆ ହୁଏ ପୂର୍ବପୁରୁଷ ସବୁ ସବୁ ପିଣ୍ଡ ଦିଆ ହୁଏ।
ହଁ। ତ ସେଇ ଜିନିଷଟା ଏବେ ଆଉ ନାହିଁ ମ୍ୟାଡାମ କାହିଁକି ନା ଲୋକ କହିଲେ ଯେ ଆମେ ଘରେ ପକେଇ ମାନେ ଯାଇକି ସେଇଠିକା
ଆମେ ସିନା ଏବେ ନାଇଁ ଆମ ଆମ ଗ୍ରାମାଞ୍ଚଳରେ ହଉଛି କିନ୍ତୁ ସହରାଞ୍ଚଳ ଆଜ୍ଞା ସହରାଞ୍ଚଳ
ହ୍ୟାଲୋ ହ୍ୟାଲୋ।
ସାଉଣ୍ଡ ହଉଛି ସେଥିପାଇଁ ଶୁଭୁନି ବୋଧେ।
ନାଇ ସାଉଣ୍ଡ ତ ନେଟୱାର୍କ ବି ପ୍ରୋବ୍ଲେମ ରହୁଛି ଆପ ଆପଣଙ୍କର କିମ୍ବା ମୋର ବି ର୍ନେଟୱାର୍କ ପ୍ରୋବ୍ଲେମ ରହୁଛି
ଆ ଆଜ୍ଞା ମୁଁ ଆପଣଙ୍କ କଥା ବି ବେଳେ ବେଳେ ଶୁଭୁନି ବେଳେ ବେଳେ କ୍ଲିୟର ଶୁଭୁଛି। ନେଟୱାର୍କ ପ୍ରୋବ୍ଲେମ ହଉଛି ବର୍ଷା ପାଇଁ ବୋଧେ?
ନେଟୱାର୍କ ଯୋଉ ପ୍ରୋବ୍ଲେମ ରହିଲେ ତ ଅପଡାଉନ୍ ଲାଗୁଛି କଥା।
ଆଜ୍ଞା।
ଆଜ୍ଞା, ଆଉ ଆପଣ କଣ ହାତ ତିଆରି ଜିନିଷ, କିଛି କରିପାରନ୍ତି?
ଆଜ୍ଞା।
ମାନେ ହାତରେ, ମାନେ ତିଆରି କରିବା ଜିନିସ କିଛି ଜାଣ ସେତେବେଳେରେ, ପୁରୁଣାରେ ବସି
ଆଜ୍ଞା, ଆଜ୍ଞା, ଆମର ବି ଘରେ, ଆମେ ବହୁତ ପ୍ରକାର ଜିନିଷ ତିଆରି ତ କରୁଚୁ। ଏମତି, ଇଏ ଆମ ହାତରେ ଏଇ ଯୋଉ ଧୂପ କାଠି ତିଆରି କରୁଛନ୍ତି, ଏବେ ତ ଆମ ଏପଟରେ, ପ୍ରାୟ ସ୍ତ୍ରୀ ଲୋକ ମାନେ ଯୋଉ ପେପର ଆଉ ଯୋଉ ଖଲି, ଯୋଉ ପ୍ଲେଟ ସବୁ ଏବେ ମେସିନ୍ ଆଣିକି, ଘରେ ଘରେ ସବୁ ତିଆରି କରୁଛନ୍ତି। ଆଜ୍ଞା।
ସେତେବେଳେ ପାରୁଛନ୍ତି, ବୁଣା ବୁଣି କରି
ଆଜ୍ଞା। ଆଉ ଆପଣ କଣ ପିଠା, ପିଠା ପିଠି କରି ଜଣିଛନ୍ତି, କରି ଶିଖିଛନ୍ତି।
ଆଜ୍ଞା, ବହୁତ ଅଳ୍ପ କିଛି ଆସିଛି, ପୋଡ଼ପିଠା ଅଳ୍ପ ଟିକେ ଆସି, ଆଉ ଆରିସା ପିଠା ସବୁ ଇଟିଲି ଆସିଚି, ଚକୁଳି ବି ଆସିଛି।
ଆଜ୍ଞା।
କି ମତେ ଆଉ କିଛି ଆସିନାହିଁ, ଆପଣ
ଆମର ତ ଘରେ ଏମତି, ମୋ ଶାଶୁ ସବୁ ନାଇଁ ନାଇଁ, ଆମର କିନ୍ତୁ, ଆମ ଘରେ ସମସ୍ତେ ପିଠା ହିଁ ଭଲ ପାଆନ୍ତି, ଆମର ସବୁ ପିଠା ଭଲ ପାଆନ୍ତି, ଇଁ ମାନେ ଆମ ବୋଉ, ହଁ।
ଏ। ଏବେକା ଡେ, ଆଜିକାଲିକା ସମୟ ଭିତରେ କହୁଛି, କି ପିଠା କୁ ଆଉ କେଇ ପସନ୍ଦ ହିଁ କରୁନାହାନ୍ତି। ପିଠା, ଆଜି କାଲିକା ପିଲାଙ୍କୁ ଯଦି କହିବେ ଖାଇବାକୁ ନା ନା, ପିଠା ଆମେ ଖାଇବୁ ନି, ଆମେ ମ୍ୟାଗି ଚାଓମିନ ଏଇଗୁରା ଖାଇବାକୁ ସେମାନେ ପସନ୍ଦ କରୁଛନ୍ତି, ସେତେ ବେଳର ପିଠା ଖାଇକି ଲୋକ ମାନେ, ଉ ବହୁତ କାମ ଦାମ ବି କରନ୍ତି, ତାଙ୍କର ବହୁତ ବି ଭଲ ଲାଗେ, ତ ଆମେ ଗାଁ ଅ ଅଞ୍ଚଳରେ ରହୁ ଅଛି ବୋଲି, ସେଥି ଯୋଗୁ ପିଠା ସିଖିଚି, କିନ୍ତୁ
ଆଜ୍ଞା, ଆମର ବି ଘରେ, ଆମ ବୋଉ, ଆଜ୍ଞା।
ଆଜ୍ଞା।
ଆମେ, ଆଗେ ଲୋକ ବହୁତ ପିଠା ଭଲ ପାଉନଥିଲେ କି, ସତ କଥା ଯେ, ଆଜ୍ଞା। ଆଜ୍ଞା। ମୁଁ କହିଲି, ଆମର ବହୁତ ପିଠା ବି ହୁଏ, ଆମର ବହୁତ ପିଠା ବି ହୁଏ। ମୋ ବୋଉ କରନ୍ତି, ସିଜା ପିଠା ହୁଏ। ଆଉ ପୋଡପିଠା ହୁଏ, କାକରା ହୁଏ, ଆମ ଘରେ ଗଲେ, ଆରିସା ପିଠା ହୁଏ। ଆଉ ଇଟିଲି ବି ହୁଏ, ଚକୁଳି ଏମିତି ସବୁ କେତେ ଟାଇପ ର ପି ଛୁଞ୍ଚି ପତ୍ର ପିଠା ହୁଏ, ଆଜ୍ଞା, ଛୁଞ୍ଚି ପତ ଆଜ୍ଞା, ହଳଦୀ ପତ୍ର ପିଠା ଇ କେବଳ ଅଷ୍ଟିମୀରେ ହୁଏ, ଅଷ୍ଟମୀ ଯୋଉ ମାନେ ପ୍ରଥମାଷ୍ଟମୀ ବଡ ପୁଅ ଝିଅ ମାନଙ୍କ ଆଜ୍ଞା, ସେମାନେ ସେଇଦିନ ପରୁଆ ହୁଅନ୍ତି, ନୂଆ ଡ୍ରେସ ପିନ୍ଧନ୍ତି, ସେଥିପାଇଁ ତାଙ୍କ ଲାଗି ଏଣ୍ଡୁରି ପିଠା ଖାଇ, ପୂଜା ହୁଅନ୍ତି ଆଉ। ପ୍ରଥମାଅଷ୍ଟମୀରେ ବି, ଆମ ଏପଟରେ ବଢି ପୁରା ହୁଏ ବଡ, ଆଜ୍ଞା।
ଆମର ଅଛି। ମୁଁ ତ ବଡ଼ ହିଁ। ମୁଁ ପାଏ।
ଆଜ୍ଞା ଆଜ୍ଞା। ନାଇଁ ନାଇଁ। ମୁଁ ସାନ। ମୁଁ ସାନ। ମୋ ଭାଇ ଅଛନ୍ତି। ମ ଶାଶୁଘରେ ବି ମୁଁ ସାନ ମୋ ଉପରେ ବଡ ଯା ଅଛି।
ହଁ ଥିଲେ ନାଇଁ ମୁଁ ବଡ଼। ତ ଆମର ସେଇ ପିଠା ନୂଆ ଡ୍ରେସ୍ ଆସିଥିବ ହେରି ଅଷ୍ଟମୀ ଅ ଅଷ୍ଟମୀ ଅଷ୍ଟମୀ ଆମେ ପୂଜା କରୁ ବହୁତ ଖୁସି ଲା
ଆଜ୍ଞା ନାଇଁ ଆମର ଏପଟରେ ବଡ ପୁଅ ଝିଅଙ୍କ ପାଇଁ ହେଲେ କାଳେ ସାନ ମାନେ ମନ ଦୁଃଖ କରିବେ ବୋଲି ସାନଙ୍କ ପାଇଁ ବି ଡ୍ରେସ ହଉଛି। ଏପଟରେ ସବୁ ଏମିତି ସବୁ ଚାଲାକି। କାହିଁକିନା ଏବେ ବଡ ପୁଅ ଝିଅଙ୍କର ହେଲେ ସାନମାନେ କହିବେ ଆମର କାହିଁ ନାହିଁ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ତ ସେତେବେଳର ପୁରୁଣ ର ମାନେ ସଂସ୍କୃତି ପରମ୍ପରା ସବୁ ଭୁଲି ହିଁ ଯାଉ ଏବେ ଆଜି କାଲିକା ଲୋକ ଖାସ କରିକି ସହରାଞ୍ଚଳରୁ।
ଆଜ୍ଞା।
ତ ଖାଦ୍ୟ ପାନୀୟଠୁ ଧରିକି ସବୁ କିଛି କୁ ନେଇକି। ତ ସେତେବେଳେ ମାନେ ଖାଦ୍ୟ ଖାଉଥିଲେ ହଁ ବାରିର ସବୁ ଫସଲ ଜିନିଷ ତ ସେମାନେ ସୁସ୍ଥ ସବଳ ଥିଲେ କିନ୍ତୁ ଏବେ ସ ମର ଯୋଉ ପନିପରିବା ବିକ୍ରି ହଉଛି ସେଥିରେ ସାର ରାସାୟନିକ ସାର ହିଁ ମିଶୁଛି ତ ସେମାନେ ଖାଇବା ଦ୍ଵାରା ହିଁ ଦେହରେ ରୋଗ ଅଧିକାଂଶ ହଉଛି ଘରେ ଘରେ ଦେଖି ଦେଖିବେ ଗ୍ୟାସ୍ ଘରେ ଘରେ ଦେଖିବେ ମରିଆ ରୋଗ।
ରହୁଛି ପରେ କଥା ହବା ଆଉ ରଖୁଛି ଆପଣଙ୍କ ସହିତ କଥା ହ ବହୁତ ଭଲ ଲାଗିଲା ହଉ। ରହୁଛି ନମସ୍କାର।